ଆଉ ହୁଁ।
ନମସ୍କାର ବନ୍ଧୁ।
ହଁ।
ଆଉ କଣ ଆଜି ବିଶୁ ଶୁଭ ସକାଳ ବନ୍ଧୁ
ହଁ ବା ତ କଣ କରୁଛ?
ମୁଁ ତ ଏବେ ଏଇ ବସିଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ଏଟା ପଡିଆ ମାଧ୍ୟ୍ୟମରେ ଖୋଲା ଜାଗାରେ ଗଛ ଛାଇତଳେ ଖେଳ କ୍ରିକେଟ ଗ୍ରାଉଣ୍ଡ ମଝିରେ ମୁଁ ଠିଆହେଇଛି।
ଆଜ୍ଞା ଆଉ ଆଜିର କଣ ଆଜିର ଦିନରେ କଣ ଖିଆ ପିଆ ହେଇଛିି ଆଜି?
ଖିଆ ପିଆ ହେଇଛି ତ ହୁଁ ହୁଁ ହୁଁ ସେଇ ତ ମୋର ସକାଳ ରୋଟିନ୍ ସଦାବେଳେ ମୁଁ କଣ୍ଟିନ୍ୟୁ ରଖେ। ସେଆକୁ ମୁଁ ପିଜୁଳି ଅଙ୍ଗୁର ସେଉ ଆମ୍ ଆଜି ଟିକେ ଗୋଟେ ଆଇଟମ୍ ଆଡ ହେଇଛି। ଥିଲା ସେଟା ହୋଉଛି ସୁଜି ଉପମା।
ଆଜ୍ଞା। ଆଉ ଆଜି କଣ ଆଜିର ଦିନ ଆପଣଙ୍କ କେମିତି କଣ କଟିବ ଆଜିର ହଁ କହିବେ ଟିକେ ଆଜିର ଦିନ କେମିତି କଣ କଟିବା?
ତ ମତେ ଲାଗୁଛି ଗରମ ଟା ଆଦି ଅଧିକ ହଉଛି। ସେ ଖରା ବି ଆଜି ଅଧିକ ହେଇଛି ଆଉ କଣ କରିବାଆ ସେଟା ମତେ ଦୁଃଖଦାୟକ ଟିକେ ଫିଲ୍ ହଉଛି। ଆଉ ତ କଁ କରି
ବନ୍ଧୁ ଆଉ ଅ ଆମର ତ ଏକେରେ ବନ୍ଧୁ ଠାକୁର ଆମର ଗ୍ରାମ ଜୀବନ୍ତୀଙ୍କର ପୂଜା ହବ। ଆଉ ବ ନ୍ଧୁ ଆପଣ ଯେମିତି ହେଲେ ଆପଣ ଆସି ପହଞ୍ଚିବେ ସେ କାର୍ଯ୍ୟରେ ଯୋଗଦାନ ଦେବେ। ଯୋଗଦାନ ନଦେଲେ ମତେ ଟିକେ ଭଲ ଲାଗିବ ନାହିଁ ଯେପରିକି ଆମ ର ପ୍ରାୟତଃ ଗ୍ରାମ ଦେବନ୍ତୀଙ୍କର ପୂଜାରେ ପ୍ରାୟତଃ ଅନ୍ନ ଆଉ ବାଡି଼ଆ ଡ଼ାଲମା ଖଟା ଏଇ ସବୁ ଦିନଷ ହଉଛି। ପ୍ରାୟତଃ ଗାଁ ଲୋକ ସବୁ ମିଶିକି ପ୍ରାୟତଃ ଦୁଇରୁ ତିନି ହଜାର ଲୋକଙ୍କ ପାଇଁ ପ୍ରାୟତଃ ଆୟୋଜନ କରୁଚନ୍ତି। ଆଉ ପ୍ରାୟତଃ ସବୁ ଘରୁ ଲୋକମାନେ ପାଖାପାଖି ଚାନ୍ଦା ଦେଇଚନ୍ତି ହଜାର ରୁ ବାରଶ ପନ୍ଦରଶ ଏଇ ସବୁ ଟାଇପ୍ ଦେଇଚନ୍ତି। ଆଉ ଆପଣଙ୍କ ଗାଁ ଆମ ଗାଁର ପୂଜାରେ ଆପଣ ଯେମିତି ହେଲେ ବି ଯୋଗଦାନ ଦେ ଆଉ ଆ ଠିକ୍ ଅଛି ଆଉ ଆପଣ କେମତି କଣ ଆସିବେ ଆପଣଙ୍କ ଚିନ୍ତା ମୁଁ ରଖିବି ନାଁ ମୁଁ ଆପଣଙ୍କୁ ଯାଇକି ଆଣିବି ଏସବୁ ବିଷୟ କଣ କୁହନ୍ତୁ। ତ୍ ନେ ନହିଁ ତ ମୁଁ ଆମ ଗାଁର ପିଲାମାନଙ୍କୁ ପଠାଇବି ଆପଣଙ୍କୁ ଯେମିତି ହେଲେ ନେଇକି ଆସିବେ।
ମୋର ବି ଗୋଟେ ସାର୍ ଗୋଟେ ଆଜି ଗାଁକୁ ଯିବାର ଥିଲା ମୁଁ ଭାବୁଥିଲି କା ସହ ଯିବି ବୋଲି ସିଏ ମୋ ତେ ତ ଏପନ୍ତ କନଫର୍ମ କରିନାହିଁ ଯେହେତୁ ମୁଁ ଦ୍ଵନ୍ଦ୍ୱରେ ରହିଚି କାହା ସହିତ ଯିବି କଣ କରିବି ମୋର ତ ଏବେ ଦେହ ପା ଟିକେ ଭଲ ରହୁନି। ସେ ମତେ କିଏ ନେଇଗଲେ ଭଲ ହୁଅନ୍ତା ମୋ ସାଙ୍ଗଟା ସିଏ କହିଛି ତ ଯିବ ଗାଁକୁ। ଦେଖିଆ ତା ଅନୁସାରେ ସେ ମୁଁ ତା ଓପରେ ବିଶ୍ଵାସ ରଖେ। ଦେଇ ସେ ଯଦି ନ ଗଲା ମୁଁ ତାହେଲେ ତମୁକୁ ଅନୁରୋଧ କରିବି କି ଯେ ତ ମତେ ଆସିନି ଯିବ ନ
ହୁଁ ବନ୍ଧୁ ପ୍ରାୟତଃ ତମର ସହରରେ ରହିବାର ହ ପାଞ୍ଚରୁ ଛଅ ବର୍ଷ ପ୍ରାୟତଃ ହେଇଗଲାଣି ସହର ର ଦିନ ଗୁଡ଼ାକ କେମିତି କଣ ସଖାଳୁ କଟୁଚି ରାତି ପର୍ଯ୍ୟନ୍ତ ଏଇ ସବୁ ବିଷୟରେ ଆପଣ ଟିକେ କହିବେ କି କାରଣ ନା ମୋ ତ ପ୍ରାୟ ଗାଁରେ ବୋହୁତ ଶୁଭମୟ ଦିନ ଚାଲୁଚି ସକାଳରୁ ସଞ୍ଜ ସଞ୍ଜ୍ୟା ସନ୍ଧ୍ୟା ପର୍ଯ୍ୟନ୍ତ ଜଣା ପଡ଼ୁନି ପିଲାମାନଙ୍କ ସହିତ ଖେଳକୁଦରେ ସମୟ ପଳେଇ ଯାଉଚି। ଭାଇ ଭୋଉଣୀଙ୍କ ସହିତ ଗପସପରେ ସମୟ ଯାଉଚି ଆଉ ପ୍ରାୟତଃ ଯୋଉ ଏବେ ଗୋଟେ ମାସ ବି ମୁଁ ବାହାରେ ରହିଲେ ଭୁବନେଶ୍ଵର ଏରିଆରେ ମତେ ବହୁତ କଷ୍ଟ ଲାଗେ ନାଁ ମୁଁ ଗାଁ ଛାଡ଼ି ଆସିକି ପ୍ରାୟତଃ ଭୁବନ ତରରେ ଅଛି ଆପଣଙ୍କ ଦିନଟା ଏତେ ବର୍ଷ ହେଲା ସ କଟିଗଲାଣି ଆ ଆପଣ ସେ ସବୁ ବିଷୟରେ ଟିକେ କଣ କହିବେ।
ମୁଁ ପଥମତଃ ଦୁଇ ହଜାର ସ ଦୁଇ ହଜାର ବାଇ ଶିରେ ଗଲି ଭୁନେ ଗଲି ଭୁବନେଶ୍ଵର। ପଥମ ମୋର ଦି ଦିନଟା ମୁଁ ଗୃହର ବାହାରକୁ ବାହାରିନି ଗେଟ ବାହାରକୁ ବାହାରି ନଥିଲି। ମତେ ଫାଷ୍ଟେ ବହୁତ ବିରକ୍ତି ପ୍ରକାଶ ପାଇଲା ତା ପରେ ମୁଁ ଧୀରେ ଧୀରେ ସହରମାନଙ୍କ ସହ ପରିଚିତ ହେଇଗଲି ଏବଂ ଅଭ୍ୟାସରେ ପ୍ରଣିଣତ ହୋଇଗଲା। ଯାହା ଫଳରେ ମତେ ଆଉ ଏତେ ବିରକ୍ତି ମନୋଭାବ ପକାଶ ହେଲାଣି। କଲେଜ୍ ଯା ପରେ ଗଲି ତାପରେ ସାଙ୍ଗ ମାନେ ନୂଆ ନୂଆ ଧୀରେ ଧୀରେ ମିଶିଲି ତାପରେ ପାଠ ପଢ଼ାରେ ମୋତେ ଦେଖେ ବହୁତ କଷ୍ଟ ହୋଇଥିଲା ସେଠି ଇଂରାଜୀ ମାଧ୍ୟମରେ ପଢ଼ା ହୋଉଥୁଲା। ମତେ ଯେହେତୁ ମୁଁ ଓଡ଼ିଆ ମ୍ୟୁଜିରୁ ଯାଇଥାଏ ମତେ ବହୁତୁ ଅସୁବିଧାର ସମ୍ମୁଖୀନ ହବାକୁ ଛଅ ମାସ ତ ଯାଙ୍କେ ପଡ଼ିଥିଲା। ଏହା ଦିସ୍ ପିଅ ସମୟ ସହିତ ମଧ୍ୟ ଇଏ ହେଇଗଲା ସହରରେ ତ କହିବାକୁ ଗଲେ ମତେ ସୁବିଧା ଦୋଉଥିଲା ଦୁଇଟି କ୍ଷେତ୍ରରେ ଶିକ୍ଷାଗତ ଏବଂ ସ୍ଵାସ୍ଥ୍ୟଗତ ମେଡିକାଲ ହେରିକା ପାଖେରେ
ଆପଣ ତ ପ୍ରାୟତଃ ପାଞ୍ଚରୁ ଛଅ ବର୍ଷ ରହିଲେଣି ବାହାରେ ଆଉ ଆମେ ତ ପ୍ରାୟ ଗାଁରେ ଆମର ଚାଷ ବାସ ଚାଲିଚି। ଆଉ ବନ୍ଧୁ ମୁଁ ଭାବୁଚି ପ୍ରାୟତଃ ଏବେ କଣ କରିବି ମୁଁ ତ ପ୍ରାୟ ଭାବୁ ଚି ଗୋଟେ ବଡ ଭେରାଇଟି ଷ୍ଟୋର କରିପାରେ ନହେଲେ ତ ମୁଁ ଗୋଟେ ସିମେଣ୍ଟେ ଆଉ ରଡ ର ବ୍ୟବସାୟ ବି ମଧ୍ୟ କରିପାରେ କି କଣ କରିବା ଆପଣ ବାହାରେ ରହିଲେଣି ଯେହେତୁ ଏତେ ବର୍ଷ ଆପଣଙ୍କ ମତାମତରେ କୋଉଟା କୋଉ ଜିନିଷ ଟା କଲେ ବୋହୁତ ଲାଭ ଦାୟକ ହବ ମତେ କ୍ଷ ତି ପହଞ୍ଚାଇବା ନାଇଁ। ଆଉ ଏଇ ସବୁ ବିଷୟରେ ଆପଣ ଟିକେ ମତେ ମତାମତ ଦେଲେ ମୁଁ ବୋହୁତ ଉଁ ଆଗକୁ ଯିବି ମଧ୍ୟ ଆଜ୍ଞା।
ହୁଁ ହୁଁ। ସିମେଣ୍ଟ ରଡ ସେଇଟା ମୁଁ ଜାଣିବାରେ ସବୁଠାରୁ ଲାଭ। କାରଣ ଏଇଟା କେବେ ବି ଏଇ ମାର୍କେଟ ମାନେ କ୍ଷ ତିଗ୍ରସ୍ତ ହବାରେ ମୁଁ ବୋହୁତ କମ ଶୁଣିଛି ଏହା କାରଣ ଦୈନି ପ୍ରତିଦିନ କହିବାକୁ ଗଲେ ରୋଡ ହୋଉ ବ୍ରିଚି ଆରାମଠୁ ହୋଉ ଘର କାମଠୁ ହୋଉ ମେଜଆ ଠୁ ଆରମ୍ଭ ହୋଉ ସବୁ କ୍ଷେତ୍ରରେ ସିମେଣ୍ଟେ ଆଉ ରଡର ଆବଶ୍ୟକ ରହିଛି ଏବଂ ରୋହୁଥୁବ ମଧ୍ୟ। ଏହା ତମର ଭଲ ସୁ ଚିନ୍ତା। ମୁଁ ଦେଖିଲି ଏହା ତମର ବ୍ୟବସାୟ ପାଇଁକା ଏତେ ଉଛୁକତା ଦେଖି ମତେ ଭଲ ଲାଗିଲା ମୋ ସାଙ୍ଗ ଯାହା ହୋଉ ବାଣିଜ୍ୟ କ୍ଷେତ୍ରରେ ଆଗୁକୁ ମ ମନ ବଳେଇଛି ଏହା ଭଲ ତା ଫଳରେ ତମେ ଏହାକୁ ପଇସା ଜୁଟ୍ କରିକି ବ୍ୟବସାୟ ଆରମ୍ଭକୁ ଯେତେ ଜଲ୍ଦି କରିବ ତମ ଲାଇଫି ଜୀବନ ଟା ସେତେ ସୁରଖୁରୁ ସହଜ ହୋଇଯିବ।
ପ୍ରାୟତ ବନ୍ଧୁ ମୁଁ ଭାବିଛି ମୋରୋ ବାବା ବାପାଙ୍କ ଠାରୁ ପ୍ରାୟତଃ ଗୋଟେରୁ ଗୋଟେରୁୁ ଦୁଇ ଲକ୍ଷ ଟଙ୍କା ନେଇକି ଆସିବି। ନେଲା ପରେ ପ୍ରାୟତଃ ମୁଁ ଭାବିଚି କିପରିକି ମୋର ବି ବୋହୁତ କିଛି ବୋହୁତ ପାଖା ପାାଖି ମୋ ପାଖେରେ ପଇସା ବି ନାଇଁ। ବୋହୁତ ସାଙ୍ଗସାଥି ମାନଙ୍କୁ ମାଗିବାକୁ ପଡିବ ମାଗିଲା ପରେ ଗୋଟେ ଛୋଟୋ ଖୋଲିବା ପରେ ଏସବୁ ଦି ଜିନିଷର କେ ଯଦି ବି ବଡ ଆକାରରେ ଖୋଲୁଥିବି ମତେ ବୋହୁତ କ୍ଷତି ପହଞ୍ଚେଇଲା। ମୁଁ ସେ ସବୁରେ ବୋହୁତ କ୍ଷତି ବି ମଧ୍ୟ ପାଇଲା ପରେ ଲୋକୋମାନଙ୍କ ଠାରୁ ପଇସା ବି ସୁଜିବି ପାରିବି ନାହିଁ। ଆଉ କଣ କରିବି ମୁଁ ସବୁ ଏଇ ସବୁ ବିଷୟରେ ଭାବୁଛି ଗୋଟେ ଛୋଟୋ ଆଗେ ଦୋକାନ ପକାଇବି। ନା ଆଗେ ବଡ ଦୋକାନ ଟି ପକେଇକି ସେଲିଙ୍ଗି କରାଇବି।
ତମେ ଯେହେତୁ ତମେ କୋହୁଚ ଛୋଟୋ ରୁ କରିବା ହିଁ ଭଲ ଛୋଟୋରୁ ଆରମ୍ଭ କ ଦବା ହିଁ ଭଲ କାରଣ ଦେଖିବେ ଲୋକୋମାନଙ୍କ ଚାହିଦା ଦେଖିଲେ ତମର ବିଜନେସ ଟାକୁ ବଡ କରିପାରିବ। ମତେ ଲାଗୁଛି ତମ ଛୋଟୋ ଗାଁକୁ କରି ବଡକୁ ଗଲେ ତାର ସଫଳତାର ସ୍ଵାଦ ଅଲଗା ସେ ଛୋଟୋ ରୁ ବଡକୁ ଯାଏ।
ହୁଁ ବନ୍ଧୁ ଆପଣଙ୍କ ସାଙ୍ଗସାଥି ବି ମଧ୍ୟ ଭୁବନଶ୍ଵର ଏରିଆ ରେ। ଥିବେ ସିଏ ବୋହୁତ ମଧ୍ୟ ଭଲ ଭଲ କାମ ବି ମଧ୍ୟ କରୁଥିବେ କି ବୋହୁତ ଭଲ ଭଲ ଦୋକାନ କରିଥିବେ କି ବୋହୁ ତ ଭଲ ବିଜନେସ୍ କରି ଯେପରିକି ଆମର ଏଁର ଦୋ ଯେପରିକି ଉଦାହରଣ ଦେଲି ଦୋକାନ ହଉ କୌଣସି ପ୍ରକାର ଭେରାଇଟି ଷ୍ଟୋର ହଉ ଏସବୁ ଉପରେ। ଆପଣଙ୍କର ବନ୍ଧୁ-ବନ୍ଧୁ ଆପଣଙ୍କ ସାଙ୍ଗସାଥି ମାନେ କୌଣସି ଅଛନ୍ତି କି ଯେ ପରିକି ଏଇ ସବୁ ଜିନିଷ କରିଚନ୍ତି?
ଏବେ ତ ସେମାନେ ଶିକ୍ଷାରେ ଲାଗିକି ରହି ଅଛନ୍ତି, ସେ ଏପର୍ଯ୍ୟନ୍ତ ବାଣିଜ୍ୟ ହେରିକା କ୍ଷେ ତ୍ରକୁ ଆଗକୁ ମାଇଁ ମନୋଯୋଗ ଦେଇନାହାନ୍ତି, ସେମାନେ ମୁଁ ଦେଖିଚି କେ ତେ ସାଙ୍ଗମାନେ ସେ ବାଣିଜ୍ୟ ବ୍ୟବସାୟ ବିଷୟରେ କଥାବାର୍ତ୍ତା ହେବାର ମୁଁ ଶୁଣିଛି ଏବଂ ସେ ତାଙ୍କ ଉଚ୍ଚକୋଟି ଚିନ୍ତାଧାରା ଦେଖି ମୋତେ ବି ବହୁତ୍ ଖୁସି ଲାଗେ। ସିଏ ବିଜନେସ୍ ସେ ବାଣିଜ୍ୟ କ୍ଷେତ୍ରରେ ତ ଲାଗି ରହିବେ ବୋଲି ମତେ ଲାଗୁଚି, ସେ କିଛି କରିସାରିଲା ପରେ ଯେଣସି କୌଣସି ସରକାର ଚାକିରି ତାପରେ ସେ କରକୁ ଯିବା ବୋଲି ଭାବିଚନ୍ତି, ସେମାନେ ବହୁତ୍ ଉଚ୍ଚକୋଟିର ଚିନ୍ତାଧାରା ମୁଁ କହିପାରିବି।
ଆଜ୍ଞା, ଆଉ ବନ୍ଧୁ ଆଉ ଆପଣ ଯେବେବି ଭୁବନେଶ୍ୱର ଯିବା ଆସିବା କରନ୍ତି ଗାଁରୁ ଭୁବନେଶ୍ୱର ଯାଆନ୍ତି, ଭୁବନେଶ୍ୱରରୁ ଗାଁରେ ଯାଆନ୍ତି ଗାଁରେ ବି କାମ ପଡି ରହିଥାଏ। ଭୁବନେଶ୍ୱରରେ ବି କାମ ରହେ, ଆପଣ କେମ୍ତି କଣ ଯିବା ଆସିବା କରନ୍ତି ଭୁବନେଶ୍ଵରକୁ ଯେ ଯେପରିକି ଆମର ଗାଁରୁ ତ ବହୁତ ସୁବିଧା ହେଇଯାଇଚି, ଯେପରିକି ସକାଳ ସାତଟାରୁ ଉଠିବ ମଧ୍ୟ ଉଠିବା ସମୟରେ ଆମକୁ ଗାଁରେ ବସ୍ ଲାଗିଯାଉଚି। ବସ୍ ରୁ ପ୍ରାୟତଃ କଟକ ଯିବା ପର୍ଯ୍ୟନ୍ତ ଯାଇ ହଉଚି, କଟକ ରୁ ପ୍ରାୟତଃ ଭୁବନେଶ୍ଵରୀଆ ହେରିକା ଯାଇ ହାଉଚି, ଆପଣଙ୍କ ପାଖେରେ କୌଣସି ବାଇକ୍ ଅଛି? ନା ଆପଣ କେମିତି ଯିବା ଆସିବା କରୁଚନ୍ତି ନା ବସ୍ ରେ ଯିବା ଆସିବା କରୁଚିନ୍ତି ଆପଣଙ୍କୁ କୋଉଟା ପସନ୍ଦିତା ପ ହଉଚି ସେ ସବୁ ବିଷୟରେ ଆପଣ ଟିକେ ମତାମତ ଦେବେ।
ଆମ ଏକରେ ଯୋଗାଯୋଗ କ୍ଷେତ୍ରରେ ବହୁତୁ ବିକଶିତ ରହିଚି। ଏବଂ କହିବାକୁ ଗଲେ ରୋଡ ର ବି ବହୁତୁ ଭଲ ସୁବିଧା। ଆମ ଗାଁ ଏକରେ ଦଶଟା ଭିତରେ ଦୁଇଟା ତିନିଟା ବସ୍ କଟକ ଯାଏ, କଟକରୁ ଫେଣି ସେଠିକି ପଳାଏ ବସ୍ ରେ ଏବଂ ବେଳେ-ବଳେ ବି ମୋର ଗୋଟେ ବଡ ଭାଇ ଥାନ୍ତି ତାଙ୍କ ସହ ବାଇକ ରେ ପଳଏ ଏବଂ ଦୁଇଟା ହେଲମେଟ ଆମର ଆବଶ୍ୟକ। ଥାଏ ବ ନେଇକି ଯିବାକୁ ପଡେ। ସେ ମତେ ଭୁବନେଶ୍ଵର ପାଖରେ ଛାଡି ଦେଇ ସିଏ ତାଙ୍କ କାମକୁ ଯାଆନ୍ତି ଏବଂ ଏହା ମତେ ସହଯୋଗ କରନ୍ତି।
ହୁଁ
କୌଣସି ୟୁନିଭର୍ସିଟିରେ ତମେ ପଢିଲା ବଳେ ସେଠିକି ତମେ କେମିତି ଯଅ, ଦିନଚର୍ଯ୍ୟା କେମିତି କଣ ଥାଏ ପାଠପଢ଼ା କେମିତି
ହ ମୁଁ ତ ପ୍ରାୟ ଆମର ଘର ପାଖରୁ ପ୍ରାୟତଃ ଛବିଶି ରୁ ସତେଇଶି କିଲୋମିଟର୍ ଭିତରେ ଗୋଟିଏ କଲେଜ୍ ରେ ପାଠ ପଢୁଥିଲି। ସେ ସମୟରେ ପ୍ରାୟତଃ ବହୁତ ବହୁତ ଯିବା ଆସିବା ପାଇଁ ଆମର ବସ୍ ଆସିଥାଏ, ବସ୍ ରେ ଏତେ ମାତ୍ ତ୍ରାରେ ରେ ଭିଡ଼ ମଧ୍ୟ ହୋଇଥାଏ। ଭିଡ ସମୟରେ ତମକୁ ଯେପରି ଲାଗେ କି ମୁଁ ବସ୍ ରୁ ଓହ୍ଲାଇ ପଡିବି ଲୋକମାନଙ୍କୁ ସାହାଯ୍ୟ ମାଗିକି କଲେଜ୍ ପର୍ଯ୍ୟନ୍ତ ଯିବି। ଯେପରିକି ଆମ କଲେଜ୍ ରେ ଦୁଇଶହ ପିଲା ଯାଉଥିବେ ସେ ଶହେ ପିଲାଙ୍କ ଲାଗି ବସ୍ ଦେଇଥିବ ଏହିପରି କରନ୍ତି କାର୍ ନା ଶହେ ପିଲାଙ୍କର ପଇସା ବଞ୍ଚିଯିବ। କୌଣସି ପିଲା ଉଳିକି ଆସୁ କି ବସିକି ନ ଆସୁ ସେ ସବୁ ଚିନ୍ତାଧାରା ତାଙ୍କର ନଥାଏ। ଏଇ ସବୁ ଚିନ୍ତାଧାରା ମଧ୍ୟ ଥାଏ। ଏସବୁ ମଧ୍ୟରେ ବହୁତ ସମୟରେ ମୁଁ ଗୋଟାଏ ବେଳେ ଆସିବା ସମୟରେ ବହୁତ ଅସୁବିଧା ସମ୍ମୁଖୀନ ବି ମଧ୍ୟ କରିଚି। ଆମ ଗାଁ ପାଖ ବସ୍ ରେ ଆସିଚି ମଧ୍ୟ ପାଞ୍ଚ ଦଶ କିଲୋମିଟର୍ ରେ ବି ଚାଲି ଚାଲିକି ବି ଆସିଛି, ଏଇ ସବୁ ଜିନିଷ ରହେ କଲେଜ୍ ଯିବା ଆସିବା ସମୟରେ। ଦିଅନ୍ତୁ ସେ ସବୁ ବିଷୟରେ ସବୁ ଛାଡ଼ନ୍ତୁ, ଆଉ ବନ୍ଧୁ ମୁଁ ଏବେ ତ ମୋର ସମୟ ହେଇଗଲାଣି ଯାଉଚି କଣ ଗାଁ ଆଡେ ବୁଲାବୁଲି ଟିକେ କରିବି। ବନ୍ଧୁ ରୋହୁଚି ଜୟେ ଜଗନ୍ନାଥ।
ଦଳେ